ହ୍ୟାଲୋ।
ହଁ।
ଶୁଭୁଛି ତ?
ହଁ ଶୁଭୁଛି କୁହ?
କେମିତି ଅଛନ୍ତି?
କଣ କରୁଛ ହଁ, ଭଲ ଅଛି।
ହଁ ଏବେ ଉଠିଲି ଆଉ।
ଏତେ ସମୟ ହଜମ ହଉନି। ଅଛନ୍ତି ଏତେ ସମ୍ମାନ ହଜମ ହଉନି ମୋର।
ଆଚ୍ଛା ଆଚ୍ଛା। ହଉ ଏ ସମ୍ମାନ ଟା ଟିକେ କମେଇ ଦଉଛି ଆଉ।
ହଁ ନିହାତି ନିହାତି ଖୁସି ଲାଗିବ। ଆଉ ଏତେ ଜଲଦି କାଇଁ ଉଠିଲେ? ମୁଁ ଉଠିଲିଣି ଉଠିଲୁ ଏକାଥରେ ଭାଇ
ମୁଁ ଉଠିଲିଣି ସାଢେ ଛଅଟା ଛଅଟା ବେଳୁ।
ଆଚ୍ଛା ମୁଁ ବି ଉଠିଲିଣି ଏପଟ ସେପ ଗଡପଡ ହଉଚି।
ବିଛଣା ଛାଡିଲଣି ତ?
ବିଛଣା ଛାଡିକି ଉଁ ପାଡିକି ପୁଣି ଆଉ ଥରେ ଶୋଇଚି।
ଗୋଟେ ଥର ଛାଡିକି ଆଉ ଥରେ ଆସିକି ଆଉ ଥରେ ଯାହଉ ଦିନକୁ କେତେଥର ବିଛଣା ଛାଡୁଛ କେ ଥର ଶୋଉଛ?
ତାପରେ ଡ୍ୟୁଟି ଫୁଟି ପଳେଇବି। କର୍ମକ୍ଷେତ୍ର ରେ ଆଉ ତାପରେ ପୁଣି ଆସିକି ଶୋଇବି ଆଉ।
ଆଚ୍ଛା ଏବେ କଣ ଶୋଇବା ଟାଇମ୍ ଟା ନା ଆଉ କଣ ଟିକେ ପରେ ପୁଣି କର୍ମ ଟାଇମ୍ ହେଇଯିବ ଆଉ।
ଆଜ୍ଞା ଆଜ୍ଞା।
ଆଉ ଖାଇବା?
ଖାଇବା ସେ ଆଣିକି ଦେଇଦେବେ ମେସ୍ ରେ ଅଛୁ ତ ମେସ୍ ରେ ଦେଇ
ଆଚ୍ଛା ମେସ୍ କରିକି ରହୁଚନ୍ତି
ହଁ ସେଏ ମେସ ରେ ରାନ୍ଧିକି ଆଣିକି ଦେଇଦେବେ। ଆଉ ଆପଣଙ୍କର?
ମତେ ତ ଆସେନି ମୁଁ ଘରେ ରହୁଚି।
ରୋଷେଇ ତ ଆସେ କିନ୍ତୁ କରିବ କିଏ। ଘରେ ମା ଥିଲା କରିକି ଦେଇ ଦଉଥିଲା ଏଠି କରିବ କିଏ।
ଆଚ୍ଛା ଆଚ୍ଛା ତମର ଡ୍ୟୁଟି ଟାଇମ୍ କଣ କେମିତି ରହୁଚି କି ରୋଷେଇ କରିବା ଟାଇମ୍ ପାଇବନି?
ନାଇଁ ଏଠି ରୋଷେଇ କରିଆ ସୁବିଧା ନାଇଁ। ମାନେ ଗ୍ୟାସ୍ ଫ୍ୟାସ୍ କିଛି ନାହିଁ ତ ବହୁତ୍ ଦୂରରେ ରହୁଚୁ।
ଘରଠାରୁ ବହୁତ୍ ଦୂର?
ହଁ।
ଯା ରହିଯାଉଚ ଭଲ ନା?
ହଁ ଏକୁଟିଆ ରହିଚି ଆଉ କ
ମୁଁ ଆଜିଠାରୁ କେ ଆଜି ଯାଏ କେବେ ବି ଘର ଠାରୁ ଦୂରରେ ରହନି। ତ କେବେ ବି ରହନି ତ ରହିପାରେନି।
କଷ୍ଟ ଛାତିକୁ ପଥର କରିକି ରହିବାକୁ ପଡିବ।
ହୁଁ ଆଜି ଯାଏଁ କେବେ ବି ରହନେଇ ତ
ମୁଁ ବି ରହିନି ଫାଷ୍ଟ ଟାଇମ ପାଇଁ ଆସଚି।
ମୋତେ ବାହାରେ ଯେତେବେଳେ ଜବ ପାଇଁ ଅପସନ ଆସିଥିଲା ମୁଁ କହିଲି ନା, ମୁଁ ଯାଇଚି, ରହିଚି ଗୋ ଗୋଟେ ଦିନ ରହିଚି ଦୁଇ ଦିନ ବେଳକୁ କାନ୍ଦ ଲାଗିଲା ମୁଁ ପଳେଇ ଆସିଲି। ଜବ ଛାଡ଼ି ଦେଇକି ଘରକୁ ପଳେଇ ଆସିଲି ମୁଁ। କେବେ ବି ମୁଁ ଘରଠାରୁ ଦିନେ ରହିନି ତ।
ହୋମ ସିକ ପିଲା ତମେ ଆଉ।
କେବେଠୁ କେବେ ବି ମୁଁ ଘରେ ରହିନି ତ କେବେ ବି ରହିନି ତ ଆଜି ଯାଏଁ। ହୁଁ।
ମୋର ବି ଏଇଟା ଫାଷ୍ଟ ଟାଇମ। ମୁଁ ଆସିଛି ହଁ
କେତେ ଦିନ ହେଲାଣି ବାହାରେ ରହିଲଣି?
ହ ତିନି ମାସ ହେଇ ଯିବ।
ମାତ୍ର?
ମାତ୍ର
ମନେ ପଡେନି ଘର କଥା?
ବହୁତ ରୁ ବହୁତ ମନେ ପଡୁଛି। ବୋଉ ମୋ କଥା ମନେ ପଡୁଛି, ବାପାଙ୍କ କଥା ମନେ ପଡୁଛି।
ବୋଉ ବାପା ଆମର ସନ୍ଧ୍ୟା ହେଲେ ସାଙ୍ଗ ମାନଙ୍କ କଥା ମନେ ପଡୁଛି ତ! କ୍ରିକେଟ ଖେଳ କଥା?
କ୍ରିକେଟ୍ ଖେଳ କଥା। ନାଇଁ ମୁଁ ଖେଳେନେଇ ଏତେ ସାଙ୍ଗସା ମୋର ନାହିଁ ଯେହେତୁ ଏତେ ମନେ ପଡ଼େନି କିନ୍ତୁ ବୋଉ ବାପା କଥା ଅଧିକ ଟିକେ ମନେ ପଡୁଛି ଆଉ ଗୋଟିଏ ପିଲା ନା। ସ୍ନେହ ଆଦର ଟିକେ ରହିଥିଲି ଆଉ।
ହୁଁ ଆଗରେ ତିନି ମାସ ହେଲା ଯାଇ ରହିଛି। ତିନି ମା ଆଛା ତିନି ମାସ ମାତ୍ର ରହିଛି ରୋଷେଇ କଣ ଘରେ ମାଆ ଯେତେବେଳେ କରନ୍ତି, ଦେଖିଛ ସେଇଠୁ ଶିଖିଛ ନା କଣ?
ହଁ।
ଉଁ
ହଉ ନାଇଁ ବୋଉର ଯେତେବେଳେ ଦେହ ଖରାପ ଥାଏ ତ ମୁଁ ରୋଷେଇ କରିଦିଏ। ଆ ତାକୁୁ ସେଇକି ନାଇ ଆଗକୁ ନାହିଁ ପଛ ପଛକୁ ନାହିଁ।
ହ୍ୟାଲୋ। ଗୋଟିଏ
ଆଗକୁ କେହି ନାହାନ୍ତି, ପଛକୁ କେହି ନାହାନ୍ତି। ହଁ ଗୋଟିଏ।
ଯା ହୋଉ। ଘରେ ଛାଡିଲେ ଦୂରରେ ଯାଇକି ରହିବା ପାଇଁ କୁଳାଗ୍ନାର।
ତମେ
ଘରେ ଦୂର
ହପ ଚିକିତ୍ସନ ପଙ୍କାର୍ ଆ ଘରେ ଯାଇ ଛାଡିଲେ କଣ ବାଧ୍ୟ ହେଇକି ମୁଁ ପଳେଇ ଆସିଲି ଆଉ ମାନେ ଜୋର ଜବରଦସ୍ତ ତଉ ମୁଁ ଯିବିି ମାନେ ଯିବି।
ଜୋର ଜବରଦସ୍ତି।
ହୁଁ।
ଆଚ୍ଛା। ସେମିତି କଣ ଘରେ ରହିକି ଜବ୍ କରି ହେଇନଥାନ୍ତା ପାଖରେ?
ହେଇଥାନ୍ତା ପାଖରେ ପ ସାଲାରୀ ପଇସା ପତ୍ର କ
ହୁଁ। ପଇସା ପତ୍ର କମ ହେଲେ ପୁଣି ବାହା ହେବା ପାଇଁ ଝିଅ ମିଳିବନି ତ।
ହଁ। ଆଜିକାଲି ତ ମେଣ୍ଟାଲିଟି ଝିଅଙ୍କର ତ ସେଇଆଉ। ଆମେ ପଇସା ବାଲା ଦେଖିକି ବାହା ହକୁ ସକ୍ସେସ୍
ଝିଅଙ୍କ ମେଣ୍ଟାଲିଟି ପୁଅଙ୍କ ମେଣ୍ଟାଲିଟି ଭାରି ଭଲ କି?
ତାପରେ ଆମେ କହିସାରେ ଆ ତ ମୁଁ ଆକ୍ଷେପ କରି କହୁଛି ବୋଲି ସେଇଥିପାଇଁ ଆପଣ ଚିଡି ଯାଉଛନ୍ତି ତ ଝିଅ ପିଲାଙ୍କର ଯଦି ଯଦି ବଟ ଏମିତି କେତେଟା ଝିଅ ଅଛନ୍ତି କି ମାନେ ହଁ ମୁଁ ବି ଉନ୍ନତି କରିବି ମୋ ସ୍ଵାମୀ ବି ଉନ୍ନତି କରିବି? ସେଟା ବହୁତ ଦଶ ହଜାରରୁ ଗୋଟିଏ
ହ ଏଇଭଳିଆ ତ ମେଣ୍ଟାଲିଟି ମୋ ଝିଅ ଆଜି ଯାଏ ଦେଖିନି।
ହଁ।
ଏଇଭଳିଆ କଥା ପୁଅ ପିଲାଙ୍କର ବି ସେମିତି କଣ ଆମେ ବି ଗୋଟେ ଭଲ ଷ୍ଟାଣ୍ଡାଡ ଘର ଦେଖିକି ବାହା ହେବୁ? ଯୌତୁକ ଆଣିବୁ ଆଉ ହଁ ଆଉ ସେମାନେ ତ ପରିଶ୍ରମ ମନା କରାହେଇଛି କିନ୍ତୁ ଆ ପରିସ୍ଥିତି ଯେମତି ମିତି ହେଲାଣି ଆଉ ଲୋକମାନେ ଯେତିକି ଝିଅ ପିଲାଙ୍କୁ ଯୋଉ ଭଳିଆ ଡିମାଣ୍ଡ ଦଉଛି ଯୌତୁକ ଆଣିବା ନିହା ତି ଜରୁରୀ କିନ୍ତୁ ଜବରଦସ୍ତ ନୁହଁ ଯାହା ଦେବେ ନେଇ ଆସିବା କଥା।
ଯାହା ଦେବେ ନେଇଆସିବ ମାନେ ନଦେଲେ କହିବୁନି କି ଦିଅ ବୋଲି କିନ୍ତୁ ଦେଲେ ବି ମନା କରିବୁନୁ ନାଇ କଣ ମୋର ବି ଏଇଆ ମତ ମତେ କିଏ ଦେଲେ ମୁଁ ମନା କରେନି। ମତେ କିଏ ଦେଲେ ମୁଁ ମନା କରେନି କି ନଦେଲେ ବି ମୁଁ ମାଗେନି। ମତେ ତ ଭଲ ଲାଗେ। ମୁଁ ବି ଏ ମୋର ବିି ଏଇ ଆଦତ ଟା। ଆଉ କଣ କୁହ?
ଏଇଭଳିିଆ କଥା ଆଉ। ସମାଜ ତ କୋଷିତ ହେଇଗଲାଣି। ଏ ଲୋକଙ୍କର ଚ ଚାଛିଉ
ଆ ମେସ୍ ଯୋଉ ରହୁଛ, ଗୋଟେ ରୁମ ରେ କେତେ ଜଣ ରହୁଛ?
ଚିନ୍ତାଧାରା ସବୁ ଭିନ୍ନ ଭିନ୍ନ ହେଇଗଲାଣି। ସମସ୍ତେ
ହୁଁ।
କହୁଛନ୍ତି ଆମେ କେମିତି ନିଜ ଭଲରେ ରହିବ
ହୁଁ ସେ ସମସ୍ତଙ୍କ ଭିତ ତରେ ତମେ ବି ଯାଉଛ ବୋଧେ?
ଦି ଜଣ ଦି ଜଣ।
ଦୁଇ ଜଣ ନାଇକି?
ଆଣି ଖାଇବା ଦେଇଦେବେ କେବଳ ଖାଲି ଏତିକି ଖୁଆଇଦେବେନି ଆଉ ଆଣି ଖାଇବା ଦେଇଦେବେ ଆଉ।
ଆଚ୍ଛା ଆଛା ଅଫିସ କୁ ବସରେ ଯାଉନା ଚାଲି ଚାଲିକି ପଳାଅ ପାଖରେ?
ହଁ ମୁଁ ଯାଉଛି ଯଦି ମୁଁ ଅଲଗ ହେବି ତାହେଲେ ମତେ କଷ୍ଟ ମତେ କଷ୍ଟ ହବନି ତ ସମାଜ ଯୋଉ ହିସାବରେ ଚାଲିଛି
ହୁଁ।
ହଁ ବସରେ
ବସରେ ନା
ନାଇଁ ନାଇଁ ଅଫିସକୁୁ ମୁଁ ବସ ରେ ଯାଇଛି ପାଞ୍ଚ ସାତକିଲୋମିଟର ହବ ଆଉଁ।
ଘର ଠାରୁ ମାନେ ରୁମ ଠାରୁ ଟିକେ ଦୂର ନାଇଁ
ତାଙ୍କ ବସ୍ ଅଛି କମ୍ପାନୀ ବସ୍ ଅଛି ସି ଆଣିକି ନେବା ଆଣିବା କରିଦବ।
ଆଚ୍ଛା କମ୍ପାନୀ ବସ୍ ନାଁ
ଆଉ କଣ?
ଭଲ ଆଉଁ।
ହଁ ପାଞ୍ଚ ସାତ କିଲୋମିଟର ଦୂର ହବ ନାଇଁ ଚାରିସୀ ଦବେ କିସ? ପାନ କତ ଇଛ
ରୁମ୍ ବି ଦେଇଛି କମ୍ପାନୀ।
ଝୁନା ହ ର ହଉ
ରହିବା ଖାଇବା କମ୍ପାନୀରେ ହିଁ ତା ସହିତ ବି ସାଲେରୀ ଦଉଛି ନାଁ।
ଆଜ୍ଞା ଆଜ୍ଞା।
ଆଉ ଭଲ ଆଉଁ। ଆଉ ଗରମେଣ୍ଟ ଜବ୍ କଣ ଦରକାର ପ୍ରାଇଭେଟରେ ଯଦି ଏତେ ସୁବିଧା ଗରମେଣ୍ଟ କଣ ଦରକାର ନାଁ କଣ?
ହଁ ଓ ସେଇଟା ତ ସତ କଥା। ହଁ ହଁ ହଁ ହଁ ଏଟା ଭଲ ଇନକ୍ରିମେଣ୍ଟ ବି ହବ ନାଁ। ନାଇଁ ନାଇଁ ଖରାପ କାହିଁ ଭାବି ସତ କଥା କହୁଛ ଆଉଁ।
ସତ କଥା ହେଲା ନାଁ ନାହିଁ। କିଛି ଭାବିବନି ମୋ ମନକୁ ଯାହା ଆସେ ମୁଁ ସେଇଟା କହିଦିଏ। ସାଙ୍ଗେ ସାଙ୍ଗେ କହିଦିଏ ଆଉଁ ଟିକେ ଡେରି କରେନି କି ଭାବି ଚିନ୍ତି କହେ ମୁଁ କିନ୍ତୁ ସାଙ୍ଗେ ସାଙ୍ଗେ କହିଦିଏ ଡେରି କରେନି ଟିକେ ଆଉ
ମୋତେ ସେଇ ଲୋକ ହିଁ ପସନ୍ଦ ଯିଏ ମୁହେଁ ମୁହେଁ କହିଦଉଥିବ। ତା ତାଙ୍କର ହୃଦୟ ସଫା ଥିବ ପେଟ ଭିତରେ କିଛି ନଥିବ।
ହୁଁ କି କଣ ଭାବିବ କି କଣ କହିବ ସେଇଟା ମୁଁ ଭାବିବିନି ତ ଏଇଟା ମୋ ମନକୁ ଆସିଲା ବାସ କହିଦେଲି କିଛି ଭାବିବନି ମୋ କଥା କୁ ହେଲା।
ସାଙ୍ଗ ଧରିନେ କଣ ହବ ଆମର ତ ପଇସା ପାଇଁ କଥା ହଉଛେଁ ଆଉ ଧରିଲେ ଆଉ କଣ ହବ?
ହୁଁ ହୁଁ।
ସବୁ ପାପି ପେଟ ପାଇଁ ନାଟ ଆଉ ତମର କଣ ପାପି ପେଟ ପାଇଁ ନାଟ କରୁନ? ହ୍ୟାଲୋ।
ଆଜ୍ଞା।
ମୁଁ କହିଲି ପାପି ପେଟ ପାଇଁ କଣ ନାଟ କରୁନ?
ନିହାତି।
ହଁ ସବୁ ଯେମିତି ନାକ କରୁଛ ପାପି ପେଟ ପାଇଁ ଆଉ।
ହଁ ଆଉ କଣ ପାଇଁ କରିଛନ୍ତି ସମସ୍ତେ ତ ସେଇଆ।
ହୁଁ ଆଗରୁ ଯୋଉ ଯୋଉଁଠି ବାହାହେଇଥିଲୁ। ସେଠି ମୁଁ କେବେ କହିବିନି ଏଇଆ ଜବ କର ଆହୁରି କମେଇକି କହିବି।
ରଜରେ ତ ବୁଲିବାକୁ ଯାଏଁ ତ।
ସିଏତ ତ କହିଲାନି ଯୋଉଁଥିପାଇଁ ମୁଁ ବି କମେଇକି କହିବି। ହୁଁ। ମୁଁ କହିଲି ଯୋଉଠି ମୁଁ ବାହାହେବି କମେଇକି ଠିଁକୀ କହିଲେ ବି କାହିଁକି ନାଁ ଝିଅ ପିଲା ପଇସା ଦେଖି ପଳେଇଆସଛନ୍ତି ତ ପଇସା ଦେଖିକି ଆସିଲେ। ଭଲ ପାଇବା କୋଉଠୁଁ ଆସିବ।
ଆଚ୍ଛା, ତମ ପାଖରେ ତାହେଲେ ବହୁତ୍ ପଇସା?
ନାଇଁ ମୋ ପାଖରେ ପଇସା କଣ କରିବ?
ଆଚ୍ଛା ଆଚ୍ଛା। ହୁଁ ଚୁଲି ଚାଳ ତମ ଘରେ ତାଳ ଗଛ ଅଛି ତାହେଲେ ନା?
ହଁ ଚାଳ ଘର ଛପର ଦେଇ ଛପର ହବ।
ଆଚ୍ଛା ଆଚ୍ଛା, ହଉ ଆଉ।
ମାଟି ଘର
ହୁଁ, ହୁଁ। ଆଚ୍ଛା। ହଉ ଆଉ।
ଆଉ ତମ ଘରେ ସବୁ କିଏ କିଏ ରହୁଛନ୍ତି?
ଆମ ଘରେ ଆମ ପରିବାର ଯେତେ ଲୋକ ଅଛନ୍ତି ସମସ୍ତେ ଘରେ ସମସ୍ତେ ବେଶୀ କାଲି କିଏ କିଏ ରୁହନ୍ତି କହିଲ
କିଏ କିଏ ରୁହନ୍ତି?
କିଏ କିଏ ରୁହନ୍ତି? ଗୋଟେ ଘରେ କିଏ କିଏ ରୁହନ୍ତି?
ଗାଈ, ଛେଳି, ମେଣ୍ଡା
ଆମର ଗାଈ ଅଛି, ଛେଳି, ମେଣ୍ଢା ନାହାନ୍ତି। ନାଇଁ ଛେଳି ମେଣ୍ଢା ଆମର ନାହାନ୍ତି। ନାଇଁ କୁକୁର ଆମ ଗାଁ ରେ ଅଛନ୍ତି ଆମ ଘରେ ନାହାନ୍ତି।
ଆଚ୍ଛା
ହୁଁ
ଆଉ କିିଏ କିଏ ରହନ୍ତି?
ହଉ, ଏଇସବୁ ରୁହନ୍ତି ଆଉ।
ଓହୋ ତଥା
ହଉ ଆଉ। ହଉ ମୁଁ ରଖୁଛି ଆ।
ହଉ ହଉ
ହୁଁ।